କଣ କରୁଛନ୍ତି ମାଡାମ? ମ୍ୟାଡ଼ାମ କଣ କରୁଛ ଶୁଭ ସନ୍ଧ୍ୟା।
ଶୁଭ ସନ୍ଧ୍ୟା ଏଇ ବସିଛି ଆଉ ରୋଷେଇ କରୁଛି ଆଉ ଆପଣ କଣ କରୁଛୁ
ରୋଷେଇ କରୁଛନ୍ତି ଆମର ବି ସେଇ ରୋଷେଇ ଚାଲିଛି
କଣ ରୋଷେଇ କରଛନ୍ତି
ପିଠା ହେଉଛି
କୋଉ ପିଠା
ବିରି ପିଠା
ମାନେ ଚକୁଳି ପିଠା ନା କୋଉ ପିଠା
ହଁ ଚକୁଳି
କେମିତି କରଛନ୍ତି ଟିକେ କହିବେ କେମିତି ଆମେ ବି ଟିକେ କରିକି ଖାଇବୁ
ବିରି ଚାଉଳ ଅଲଗା ବତରେ ଦବ
ହୁଁ
ବିର କି ବାଲ୍ଛଣା କରିଦବ ତାକୁ ଚୋପା ଛଡେଇକି ଧୋଇଦବ ଚାଉଳ ବାଲଛଣା କରିବ ତାକୁ ଗ୍ରାଇଣ୍ଡ୍ରଙ୍ଗ ମିସିଂ କରି ପସେଇ ଦବ
ହଁ
ପେେଶେଇ ଦେଇକି କିଛି ସମୟ ଟିକେ ଆଗେ ରଖିଦେବ ତାକୁ ନହେଲେ ସାଙ୍ଗେ ସାଙ୍ଗେ ପେଷେଇ କଲେ ଟିକିଏ ମାନେ ଫୁଲେ ନାଇ ଏତେ
ହ ହଁ ମାନେ
ତାପରେଖ ହଁ ଅଧଘଣ୍ଟେ ଘଣ୍ଟେ ଖଣ୍ଟେ ରଖ ରଖିଦବ କି ଦି ଘଣ୍ଟା ତାପରେ ଲୁଣ ଦେଇ ଗୋଳେଇ ଦେଇକି ତାୱାରରେ ତେଲ ଦେଇକି କରିବ ଚକୁଳି
ଓହୋ ଭଲ ଲାଗୁଥ ଆମକୁ କେବେ କରିକି ଡାକ ଆମେ ଖାଇବୁ ଆଉ
ହଁ ଆସ ଡାକିବି
ହ ହଉ ଆଉ
ଏବେ କଣ କରୁଛ
କହିଁ ବି ରୋଷେଇ କରୁଛି ଭେଣ୍ଡି କାଟୁଛି ତ ଭେଣ୍ଡି ଟିକେ ସୋରିଷ ମସଲା ଦେଇକି ଟିକେ ଭେଣ୍ଡିି ଭେଣ୍ଡି ଆବିଳ କରିବି ଟିକେ ମତେ ବହୁତ ଭଲ ଲାଗେିବ ପସନ୍ଦବର ଏଇଟା ଆଉ ଟିକେ କଲରା ଭଜା କରିବି ଆଉ କଲରା ତ ରାତିରେ ନି କିନ୍ତୁ ବହୁତ ସାରା କଲରା ଆଚୁଲି ଆମର ବାଡିରେ ବହୁତ ସାରା କଲରା ଗଛ ଲଗେଇଛ ତମକୁ ବହୁତ ହେଇଯାଇଛି ସେ ସେଥିପାଇଁ ବାଧ୍ୟ ହେଇକି ରାତି ଟିକେ ଖାଇଦଉଛି ଆଉ ସଖାଳୁ ରଖିଲେ କଲରା ପାଚି ଖାଆନ୍ତିନି ଆଉ ତାହେଲେ ଖାଇବିନି ଆହୁରି କାଙ୍କଣ ବି ଅଛି କାଙ୍କଣ ଅଛି ଜହ୍ନି ଅଛି
ଏ କାଙ୍କଡ଼ ଜହ୍ନି ନହେଲେ ଟିକେ ଭଜା କି ସନ୍ତୁଳା ଟିକେ କରିଦିଅ ଆଉ
ହଁ ସେଇଆା ସହିତ ରୁଟି ଟିକେ କରିଦେଇବି ଖାଇବି ଆଉ ଆଉ ଘରେ ସବୁ କେକ ଅଛନ୍ତି ହଁ
ଘରେ ମୋ ସ୍ଵାମୀ ପୁଅ ଦିଇ ଜଣ ମୁଁ ଆଉ
ଓହୋ ଆଉ ସମସ୍ତେ ଭଲ ଅଛନ୍ତି ସମସ୍ତେ ମୋର ବାପା ମା ଆମେ ତିନି ଭଉଣୀ ଗୋଟେ ଭାଇ
ବଡ ଭଉଣୀ ଯି ବାହା ହେଇ ଯାଇଛନ୍ତି ହଁ ମୋ ମଝିଆ ଆଉ ସାନ ଭଉଣୀ ସି ଘରେ ରହୁଛି ଆଉ ଭାଇ ଯିଏ ସାନ ଆଉ ବାପା ମା ଆଉ
ଆପଣ ଏବେ କଣ କରୁଛନ୍ତି
ମୁଁ ଏମତି ପଢଛି ଆଉ ପଢଛି
ପଢୁଛ
ଆଜ୍ଞା
ଓ ହୋ
ପଢୁଛି ବଢିଲା ପିଲେ ପ୍ଲସ୍ ଥ୍ରୀ ସରିଲା ପରେ ଦେଖିବି କଣ କରିବି ତାପରେ ଆଉ
ହଁ ହ
ହୁଁ ଆଉ
ଆଉ କଣ କୁହ ହଁ
କଁ ମୁଁଇ ମତେ ତଚୁଲି ରୋଷେଇ ଆସେନି ବିଲକୁଲ ବି ରୋଷେଇ ଆସେନି ମତେ ମୁଁ ଯେତେବେଳେ ରୋଷେଇ ଫଷେଇ କରେ ମାନେ ମୁଁ ଟିକେ ଫୁଲ ଏମିତି ରୋଷେଇ ୟୁଟ୍ୟୁବ ରୁ ଦେଖେ ରୋଷେଇ କିଏ କେମିତି କରୁଛି କଣ ତମେ ଦେଖିକି ଏମିତି ରୋଷେଇ କରେ ଯେମିତି କିି ଦହି ବାଇଗଣ ହଉ କି ଶାଗ ଭଜା ହଉ ସେମିତି ସବୁ ଜିନିଷ ଦେଖେ ଭାବିଛି କାଲି ଦହି ଭେଣ୍ଡି କରିବି ହଁ ସେଇଟା ଏବେ ଦେଖୁଥିଲି ତ ଯଦି କହିବେ ଆପଣଙ୍କ ପାଖରେ ଶୁଣିବା ପାଇଁ ଟାଇମିଥିବକୁ କହିବି ରହିବିନି କେମତି ହୁଏ
ହଁ ଶୁଣିବା ପାଇଁ ଟାଇମ ଅଛି
ହ ତ ଦହିଟାକୁ ଆଗେ ଆଣିବେ ଦହି ଆମର ତ ଏଇଠି ମାନେ ଆମର ତ ମାନେ ଗାଈ ଅଛି ଘରେ ହେଲା ତ କ୍ଷୀର ଟାକୁ କ୍ଷୀରୋଉ ଇଟା ରଖିଲା ପରେ ସେ ଦହି ହେଇଯାଏ ଜଥିବ କଣ ଲେମ୍ବୁ ନା କଣ ପକେଇ ନା କଣ ମୁଁ ଜାଣିଲି ସେଟାଚୁଆଲି କେମତି ରହି ହୁଏ ଦହିଟା ଛାଡନ୍ତୁ ଦୁ ଦୋକାନରୁ କିଣି ଆଣିବେ ଦହି ହେଲା
ଆଜ୍ଞା
ଦହି କିଣି ଆଣିକି ଦହିଟାକୁ ଆଗେ ମାନେ ଗୋଟେ କଂସା ହଉ କି ଗୋଟେ ଗିଣ୍ଡା ହଉ ତା ଦହିଟାକୁ ଖୋଲେଇବେ ଖୋଲ ଗୋଟେ ଚାମଚ ତାକୁ ଗୋଳେଇବେ ଲୁଣ ଆଗେ ପଖେଇ ଗୋଳେଇବେ ପୋଳକି ରଖିବେ ତାକୁ ତାପରେ ଭେଣ୍ଡି କିି କାଟିବେ ଭେଣ୍ଡି କିି ଧୋଇଦେବେ ଆଗେ କାରଣ ଭେଣ୍ଡି ଟା ନାଳ ଅଂଶ ନା ତାକୁ କାଟି ଫୁଣିଣିଲେ ପକେଇଲେ ସେ ସେମିତି ନାଳ ନାଳ ଲାଗିବ ତ ଆଗେ ତାକୁ ଭେଡିିକି ପାଣି ରେ ପକେଇବେ ପକେଇ ସାରିଲା ପରେ ତାକୁ ଆମ ଗୋଟେ ଥାଳିଆରେ ରଖିବେ କାଟିକି ରଖିବେ ତାପରେ ଆଳୁ ପୁରା କହିପ ତ ଆଳୁ ପଡେ କି ନାାଇ ନାଇଁ ପଡେନି ସରି
ଆଛା ଆ ଖାଲି ଭେଣ୍ଡି ହଁ ତାପରେ କାଟିକି ତାକୁ ରଖିବେ ତାରେ ଭାଜିବେ ତେଲ ପକି ତାକୁ ଭାଜିବେ ଟିକେ ହଲଦୀ ଟିକେ ଲୁଣ ପକେଇ ଭାଜିବେ ହେଇ ସାରିଲା ପରେ ତାକୁ ଖୋଲିଦେବେ ଖୋଲିକି ଟିକେ ପୁରା ଥଣ୍ଡା ହେଇଗଲା ପରେ ଦହିଟାକୁ ଦହି ରେ ପକେଇବେ ଭେଣ୍ଡି ଟାକୁ ପକେଇବେ ତାପରେ ଭେଷଙ୍ଗ ବତର ରଖିଥିବେ ରସୁଣ ପକେଇଥିବେ ଟିକେ ପୁଟଣ ରଖିଥିବେ। ରଖି ଫାଷ୍ଟ ତେଲ ପକେଇବେ ତାପରେ ସେଇ ଲଙ୍କା ପକେଇଥ ଗୋଟେ ଫୁଟଣ ପକେଇବେ। ଆଉ ରସଣିଚିକି ପକେଇବେ ପକେଇଲା ପରେ ସେ ଦହି ଯତ ଯୋଉ ଇଟା ରଖ ଶଖଥିବେ ଯୋଉ ଭେଣ୍ଡି ଦହି ତାପରେ ପକେଇଦେବେ ମୁଁ ଏଇଟା ଶିଖିଯିବା ସେତିକ କହିହି ଏମିତି କି ଆପଣ ତ ଜାଣିଥିବେ ଯେହେତୁ କେମିତି କରନ୍ତି ତ ମତେ କହିଦେବେ ଯି ମୋଠୁ ଭଲସେ ଜାଣିଥିବେ ମତେ କହିବେ ଆଉ
ହଁ ଦହି ଭେଣ୍ଡି ତ ସେମିତି କରନ୍ତି ପ୍ରାୟ ଟାଇମ କିଏ ବା ଚୁନ୍ଦିରେ ବି ସୁଦ୍ଧା କି ମାନେ ଭେଣ୍ଡି ଭେଣ୍ଡି ଯେତିକି ସନ୍ତୁଳ ଦେଇକି ତାପରେ ଦହିକି ଢାଳି ଦିଅନ୍ତି। ଯିଏ ସବୁ ଜାଣିଛନ୍ତି ଆଗରୁ ସବୁ।
ମୁଁ ସେମିତି କରିଥିଲି କିନ୍ତୁ ମୋର ସେ ଦହିଟା ଛେନା ଛିଡିଗଲା।
ସେ ଦହିଟା ଛେନା ଛିଡି ଗଲେ ବି ସେ ଟେଷ୍ଟ ଲାଗେ ଆଗ କାଳ ଲୋକ ସବୁ ସେମିତି କରିକି ଖାଉଥିଲେ
ଆଉ ଗୋଟେ ଦହି କାଞ୍ଚି ନା କାଞଜି ଗୋଟେ କରନ୍ତି। ଟିକେ ବହୁତ ଭଲ ଲାଗେ ସେଟା ମୁଁ ଜାଣିନି ଆପଣ ଜାଣିଛେ ନା କେମିତି କରନ ହଁ
ହଁ ଦହିକ, କରନ୍ତି ମୁଁ ଜାଣିଛି-
କେମିତି କହି ଟିକ କହିଦେବେ କେମିତି ଗଟେ ବେଇକଛି ଖାଇବି ମେ ବହୁତ-
ଦହିଟା ଆଗେ ତାକୁ ଯେମିତି ଆପଣ କହିଲେ ଗୋଳେଇ ଦେବା ପାଇଁ ଗୋଳେଇ ଦେବେ ଗୋଳେଇ ଦେଇକି ତାକୁ କଣ କରିବେ ନା ଖାଲି ଯଦି ଦହି କଡି କରିବେ! ତାହେଲେ ସେଥିରେ ପିଠ ଦିଆହବନି ଆଉ ଯଦି ଦହିରେ ହଁ ଅରୁଆ ଚାଉଳ ବାଟିକି ପିଠୋ କରାହବ।
ୁ ନା କଣ ପଛ
ଆ ପିଠଉ କରାହେବ ପିଠୋ କରିକି ତାକୁ ଆଣ କରିବ।
ହୁଁ ଆ କାଞ୍ଜି ଟା ହ ଭଲ ଲାଗେ କାଞଜିୀଟା କେମିତି କରି ମ୍ୟାମ୍ କହିଲେ।
ସେଇଟା କାଞ୍ଜି ଗଲେ ହବ
ହୁଁ
ଦହିଟାକୁ ଆ ଅରୁଆ ଚାଉଳଟା ବାଟିଦବ ପାଲସ କରିକି ବାଟି ଦେଇକି ତାକୁ ପାଣି
ମାନେ ଆଗେ ଅରଜଳ ବତ୍ର ଇଥିବ ବଧେ ତାକୁ
ହଁ ଆଗେ, କତରେେଇ ଦବ ଅରୁଆ ଚାଳ ତାକୁ କଣ କରିବ ଧୋଇକି ବାଲଛଣା କରିକି ତାକୁ ବାଟିଦବ ଚିକନ କରିକି ବାଟିଦବ ତାକୁ ଟିକେ ବେଶୀ ଟିକେ ପାଣି କରିକି ଗୋଳେଇଦବ ଗୋଳେଇ ଦେଇକି କଡେଇରେ ମାନେ ସେଇଟା ଗୋଳେଇବ।
ହୁଁ,
ମାନେ ଯେମିତି ଖଳି କରନ୍ତି ସେି କରିବ କରିକି ତାପରେ କଣ କରିବ ନା ଦହିକି ସେଇଟା ଢାଳିଦବ! ଦହିକି ଢାଳି ଦେଇକି ତାପରେ ଆଜ୍ଞା!
ମେ ଆର ହେଇଗଲା।
ତାପରେ ନାଇଁ ଲୁଣ ପକେଇବ ହଳଦୀ ପକେଇବ ପକେଇକି ଗୋଳେଇବ ଗୋଳେଇକି ତମର ଯେତିକି ପତଳା ଦରକାର କି ଯେତିକି ବହଳିଆ ଦରକାର ସେଇ ଅନୁସାରେ ତମେ ପିଠ ଦବ ସେଇ ଅନୁସାରେ ଦହି ଦବ ଧର ଆମର ଦି ଜଣ ଲୋକ କ ବେଶୀ କଣ କରିବା।
ହୁଁ ହୁଁ,
ଆମର ଚାରିଜଣ ଲୋକ ବେଶୀ କଣ କରିବା।
ହୁଁ
ଆ ସେଇ ଅନୁସାରେ କରିବ କରିକି ତାପରେ ଓ ଖୋଲି ଦେଇକି ତାର
ଆପଣ ଜାଣିଥିବେ ଯୋଉ ଆମର କଖାରୁ ଫୁଲ ବରା ସେଇଟା ମତେ ବହୁତ ଭଲ ଲାଗେ ମୁଁ ସେଇଟା କେମିତି କରେ କହିଲେ ମୁଁ କହୁଛି ଆପଣଙ୍କୁ ରେସିପି ତାର ହଁ କଖାରୁ ଫୁଲ ତ ମାନେ ଏବେ ତ ଗଛରେ ତ ହଉନି ବାହାରେ କିନ୍ତୁ ମିଳୁଛି ମାନେ ମାର୍କେଟ ରେ ଗଲେ ବଜାରକୁ ମିଳୁଛି ସେଟା ଆଣିକି ସେଇଟା ମୁଁ ଥରେ ଧୋଇକି କଣ କରିଥିଲି ଧୋଇକି ତାକୁ କାଟିକି ତାର ଯୋଉ ଧ୍ଲ ରେ ଗୋଟେ ଧଳା ହଳଦିଆ ହଳଦଆ କଲ କଣ ବାହାରେ ଯୋଉ ସେଟାକୁ ଛଡିକି ତାକୁ କାଟିକି ତାକୁ ରଖିବେ ରଖିଲା ପରେ ତାକୁ ଅରୁଆ ଚାଉଳ ହ ରାତିରୁ ଭିଯେଇଥିବେ ନହେଲେ ସାଙ୍ଗେ ସାଙ୍ଗେ ବି ମାନେ ଧର ଘଣ୍ଟେ ଦି ଘଣ୍ଟା ଭେଦଲେ ବି ସେ ହେଇଯାଉଛି ସିଳରେ ବାଟିବ ନା ହେଇଯାଉଛି ଆଜିକାଲି ତ ତାକୁ ବାଟିବେ ବାଟିକି ଆଣିକି ତାପରେ ସେଇ ଲୁଣ ଟିକେ ହଳଦୀ ଟିକେ ଲଙ୍କାଗୁଣ୍ଡ ଟେ ପକେଇବେ ସେ ତାପରେ ତାୱରେ ଦେଖ ପୁରା ଗୋଳେଇ ମାନେ ସେଇ ପିଠୁ ଯଦି ବାଟିଥିବେ। ସେ ଆମର କଖାରେ ଫୁଲ ଟା ତାକୁ ସେଇଠି ଭିତରେ ଗୋଳେଇବେ ଗୋଳେଇକି ତାପରେ ତେଲ ପକେଇକି ଭାଜିବି ବହୁତ ବଢିଆ ଲାଗେ ଆପଣ କେବେ କରୁଛନ୍ତି ଏଇଟା
ହଁ ସେଇଟା ବହୁତ ଫେବରଟ୍ ଆମ ପୁଅଙ୍କର ବହୁତ ଭଲ
ହୁଁ
ଆମ ବଡପୁଅର ଛୁଆଙ୍କର ବହୁତ ଭଲ ଲାଗେ ସେଟା ଖାଲି ଫୁଲ ବି ସେଇଟା ମାନେ ପିଠ ଦେଇ ବରା କରିଦେଲେ
ଭଲ ଲାଗେ ମତେ ସେ ଫୁଲ ଟା ପ୍ରାୟ ଏତେ ମିଳେନି ବି ମାନେ ସକାଳୁ ଯେତେବେଳେ ବଜାରକୁ ଯିବ ସେ ଫୁଲଟା ସରିଯାଇଥିବ ଆମର ତ ଏଇଟାଚୁ ମାନେ ବୋଇତିଆଳୁ ଫୁଲ କହନ୍ତି କିନ୍ତୁ ଏଇଟା ମାନେ
ହ୍ୟାଲୋ
ଜାଣିବି କ ହଁ ଶୁଣା ଯାଉଛି ରଜରେ ଆଉ କେମିତି କଣ କଲ ରଜରେ ୍ର
ହଁ ରଜ ସେମିତି ହେଇଥିଲା ଏବ ବର୍ଷ ଭଲ ରଜ ଟିକେ ହେଇଥିଲା
ହଁ ହ
ଖାଇ ଟିକେ ପଡିଥିଲା ସେ ଭଲ ଟିକେ ହେଇଥିଲା
ଓହୋ ଆମର ବି ମହୋତ୍ସବ ପଡିଥିଲା ମିନା ବଜାର ଭଳିଆ ପଡିଥିଲା ପୁରା ଛୋଟ ଛୋଟ ଦୋକାନ ଫୋକାନ ପଡିଥିଲା ସବୁ କ୍ଲିପ ମୁଦି ନେଟପଲି ସବୁ ପଡିଥିଲା ଆଉ। ଦୋଳି ବି ପଡିଥିଲା ଯୋଉ ଆମର ଚକରି ଦୋଳି ଡଙ୍ଗା ଦୋଳି ପଟା ଦୋଳି ଏସବୁ ପଡୁଥିଲା।
ଆଜ୍ଞା ଆଜ୍ଞା। ଆପଣ ରୋଷେଇ
ପତର ପିଠା କରିିଲୁ ଦିନ ବେଳେ।
ଆଜ୍ଞା ରୋଷେଇ କରିସାରିଲେଣି? ସରିନି।
ରୋଷେଇ ଘରେ ନା।
ଓଁ
ସରିଗଲାଣି?
ହଁ ଆମର ସରି ଆସିଲାଣି ନାଇ ସରି ଆସିଲାଣି।
ହଉ ଠିକ ଅଛି ତାହେଲେ ଆଉ।
ହଉ ହଉ ଆଉ କେତେବେଳେ ଦେଖିକି ଫାଙ୍କା ଦେଖିକି କରିବି ଆଉ।
ଆଜ୍ଞା ଆଜ୍ଞା ଶୁଭରାତ୍ରି ଆଜ୍ଞା ମ୍ୟାମ ଆଜ୍ଞା ମ୍ୟାମ। କାଟି ଦିଅନ୍ତୁ ସିଆଡୁ।